ହ୍ୟାଲୋ
କଣ କରୁଥିଲ କଣ
ଆଉ ଆଜି ତ ମତେ କାଲି ଆମେ ଗୋଟେ ଜାଗାକୁ ଯାଇଥିଲୁ ଆଜି ତମ ଜର ଟିକେ ହେଇଗଲା ଜର ହେଲା ଯେ ମୁଁ ସକାଳୁ ଆଉ ଆଜି ଗାଧେଇନି ଖାଲି ଆଜି ଠାକୁରଙ୍କ ଯ ପୂଜା ଥିଲା ବୋଲି ଜନ୍ମଦିନ ଜଗନ୍ନାଥଙ୍କର ଟିକେ ପୋଛାପୋଛି ହେଇକି। ଠାକୁରଙ୍କୁ ନୂଆ କପଡା ପିନ୍ଧେଇକି ପୂଜା ଟଏ କରିଦେଲି। ଆଉ ହୁଁ ଟିକେ ମ୍ୟାଗି ଖାଇକି ଔଷଧ ଖାଇକି ଶୋଇଲି ଶୋଇଲି ଏ ଉଠିଲି ଦିଟା ବେଳକୁ ଦିଟା ବେଳକୁ ଉଠିକି ରୋଷେଇ କଲି ରୋଷ ବି ଆଜି ଭାତ କଲି ଡାଲିଦଲି ଆଉ ସନ୍ତୁଳା ଟିକେ କରିଦେଲି ଆଉ ଆଉ ଆଜି କିଛି କଲିନି ମୋ ଦେଅ ଭଲ ଲାଗିଲନି ହେଟୁ ଭାତ ଖାଇକି ଦିଟା ତିନିଟା ବେଳକୁ ଭାତ ଖାଇଲି ତିନିଟା ସାତେ ତିନିଟା ବେଳକୁ ଭାତ ଖାଇଲି ଭାତ ଖାଇକି ଔଷଧ ଖାଇଲାଣି ମୋ ଦେହ ଟିକେ ଭଲ ଲାଗିଲା। ଆଉ ମୁଣ୍ଡ ବିିଠା ବଥା ଭଲ ହେଲା ମୋ ଦେହରୁ ଯୋଉ ଜରଉଲ ହେଲା ମତେ ଟିକେ ଭଲ ଭଲ ଲାଗିଲା ତାପରେ ଗଲି ଚାଲିବାକୁ ଟିକେ ତାଙ୍କୁ ଚାଲିକି
ଚାଲିକି ଆସିକି ଏ କୋଉଠୁ ଆଜି ମୋର ମନ ନଥିଲେ ବି ସନ୍ଧ୍ୟା ତକୁ କହିଥାନ୍ତି ପୁଅକୁ ଦେଇଦଉ ଯେ ସିଏ ଯାଇଥିଲା କୁଆଡେ ଯାଇଥିଲା ସେଥିପାଇଁ ଆସିବାକୁ ଡେରି ହେଲା ସେଠୁ ମୁଁ ଗୋଡ ହାତ ଧୁଆ ଧୁଇ ହେଇକି ସନ୍ଧ୍ୟା ଦେଇକି ଆସିକି ଏନେ ବହିଛି ଆଉ। ଆଉ ତମ ତମ ଦିହ ପା କଥା କୁହ?
ଓ
ଆଁ? କୁହ ଶୁବୁନି? ହାଲୋ।
ହଁ କହ କାଲି ଯାଇଥିଲ କୁଆଡେ ହଁ। କାଲି କୁଆଡେ ଯାଇଥିଲ ବୋଲି କହୁଛ କୁଆଡେ ଯାଇଥିଲ କାଲି?
କାଲି ଆମେ ଯାଇଥିଲୁ ଜଣଙ୍କର ଆମ ଭାଉଜଙ୍କ ଭଉଣୀ ଇ ଏ ପୁଅର ଥିଲା ଭୋଜି। ବାହାଘର ହେଇଥିଲା ଯେ ଭୋଜି ହେଇନଥିଲା ଭୋଜି ହେଇଥିଲା ଆମକୁ ନିମନ୍ତ୍ରଣ କରିଥିଲେ। ଆମେ ଆମ ସବୁ ଭଉଣୀ ମାନେ ମିଶିକି ଗୋଟେ ଗାଡି ଭଡା କରିକି ଯାଇଥିଲୁ। ଗଲୁ ଯେ ହେଠି ଟିକେ ସେଠି ଆମେ ଗଲାବେଳକୁ କୁ ବର୍ଷା ହଉଥିଲା।
ହ
ବର୍ଷା ହଉଥିଲା ଯାଇକି ସାତଟା ସାତଟା ବେଳକୁ ସାଢେ ସାତଟା ବେଳକୁ ଆମେ ପହଞ୍ଚିଲୁ ଏଠି।
ସେଠି ପହଞ୍ଚିକି ଭୋଜି ଭାତ ଖାଇକି ଆସିଲୁ ଆସିଲୁ ସିଏ ଆମକୁ ଚାରିଆଡେ। ଆମ ଘର ମାନଙ୍କ ଛାଡି ଦେଇକି ଗଲା ଆମେ ବି ରା ଆସିକି ପହଞ୍ଚିଲା ବେଳକୁ ଏଠି ରାତି ଗୋଟେ ହେଇଗଲା ମୁଁ ଆସିକି ପହଞ୍ଚିଲା ବେଳକୁ।
ତାପରେ ଆଉ ଅନ୍ୟ ଭଉଣୀ ମାନେ ଏମିତି ଗଲା ବେଳକୁ ରାତି ଡେରି ହେଲା। ଆଉ ଯୋଉ ସବୁଠୁ ସାନ ଭଉଣୀ ଥିଲା ସିଏ ତାଙ୍କ ଘର ବହୁତ ବାଟ। ସିଏ ଗଲା ଆସିଲା ପହଞ୍ଚିଲା ବେଳକୁ ରାତି ଚାରିଟା ହେଲା। ଦେଖିଲୁ ସେଥିପାଇଁ ଟିକେ ଦେହ ଟା ଭଲ ଲାଗିଲାନି ଥଣ୍ଡା ଫଣ୍ଡା ହେଇଗଲା ଆଉ। ଆଉ ଆଉ ତମ କଥା ଟିକେ କୁହ?
ଆମେ ବି କାଲି ଗୋଟେ ଆମର ଥିଲା ସମ୍ପର୍କୀୟ ବାହାଘର ଯେ ଆମେ ଯାଇଥିଲୁ ବାହାଘରକୁ। ସେଠି ସବୁ ଆମର ଯ ସମସ୍ତେ ମାନେ ସ ମୁଁ ଯାଇଥିଲେ। ସବୁ ଚିହ୍ନା ପରିଚିତ। ଭଉଣୀ ମାନେ ସବୁ ଯାଇାଇଥିଲେ ଭାଉଜ ଯାଇଥିଲେ। ଆଉ ପିଲାମାନେ ସବୁ ଯାଇଥିଲେ ଆମେ ସେ ବାହାଘରରେ ଏ ସ ସମସ୍ତ ସବୁ ସମସ୍ତଙ୍କୁ ଦେଖିଲି। ସବୁ ଲୋକ ମାନ ଭଲ ବି ତାଙ୍କର ଖାଇବାର ଆୟୋଜନ ହେଇଥିଲା। ଖାଦ୍ୟ ଭଲ ପ୍ରସ୍ତୁତ ହେଇଥିଲା ଆମେ ଖାଇଲୁ। ଆମେ ଦେଖିକି ସବୁ କଥାବାର୍ତ୍ତା କେତେ ଦିନ ହେଲା ଆମେ କାହାକୁ ଦେଖା ଦେଖି ହେଇନଥିଲୁ। ସମସ୍ତେ ଦେଖିକି ଖୁସିରେ କଥାବାର୍ତ୍ତା ହେଇ। ଆଉ କାଲି ଆମେ ଏମିତି ଗପି ଗପି ଆସୁ ଆସୁ ଟିକେ ଆମକୁ ରାତି ହେଇଗଲା। ଆମେ ରାତିରେ ଫେରିଲୁ।
ହୁଁ।
ରାତିରେ ଫେରିକି ଘରକୁ ପହଞ୍ଚୁ ପଞ୍ଚୁ ଟିକେ ଡେରି ରାତି ହେଇଗଲା ଆଜି ଦିନରେ ଆଉ ବେଶୀ କିଛି ରୋଷେଇବାସ କରିହେଲାଣି ଡଲମା ତ ଆଜି ବି ଜନା ର କ ରୋଷେଇ କଲି, ରୋଷେଇ କଲିି ସେଟା। ଆମେ ମୁଁ ଖାଇପାରିଲିନି। ଆଉ, ଶୋଇଲି ଶୋଇ, ଶୋଇ, ଦିନ କାଲି ଯୋଉ, ହାଲିଆ ହେଇକି ଆମେ ଯାଇଥିଲ। ସିଆଡୁ ବୁଲି ବୁଲି ବୁଲି ବୁଲି ଆସିଲଳୁ। ଡେରି ରାତି ଯେତେବେଳେ ହେଇଗଲା, ଶୋଇଲୁ ଆଉ। ଦେଖିକି, ବୁଲି ବୁଲାକିକି ସଆଡେ ଆସିଲୁ। ହୁଁ ଆଉ ତମେ ସେଠି କଣ? ତମ ପା କାଲି କୁଆଡ଼େ ଯାଇଥିଲ! ଭୋଜି ଖାଇଲ? ନା ଖାଇଲନି?
ହଁ ଭୋଜି ଖାଇ ଭୋଜି ଖାଇଲୁ ଭୋଜିରେ। ହ୍ୟାଲୋ
ହଁ ହୁ ଆମଁ ଶୁଣୁଛିୁ
ହୁଁ ଭ ହଁ ହଁ ଆଉ ଖଟ ଖଟ ହଉଛି ଯେ ଶୁଭୁନି ଥରେ ଥରେ ହଉ
ହଁ
ମଜିଦ ତାଙ୍କରଗ ପ୍ରଥମେ ଆମେ ଗଲିତି ଆମକୁ ଣ୍ଡା ଦେଲେ ଖାଇବାକୁ ପିଇବାକୁ ତାପରେ ଦେଲେ ଇଏ ଛେନା ଛେନାକୁ ଛେନାକୁ ଛାଣିକି ଦେଲେ ହ ତାପରେ ମକା ତାକୁ ମକାକୁ ଛାଣିକି ମିଠା ମକା ତାକୁ ଛାଣିକି ଖାଇବାକୁ ଦେଲେ ତାପରେ ହୁଁ ଖାଇକି ବସ୍ ିଲୁ କେତେ ସମୟ ତାପରେ ଗୁପଚୁପ ଗଲୁ ଖାଇଲୁ ସେଠୁ ଆଇସ୍କ୍ରିମ ଏତି କାଲି ଯୋଉ ଆଇସ୍କ୍ରିମ ଖାଇଦେଲୁ ହଁ
ଛଅ
ବସିଲୁ ତାପରେ ବୋହୂ ବୋହୂ କ ଦେଖିଲୁ ବୋହୂ ପାଖରେ ଟିକେ ଫଟ ଉଠେଇଲୁ ଉଠେଇକି ଆସିକି ଆମେ କହିଲୁ ନାଇଁ ଏ ବେଶୀ ସମୟ ବସିଲେ ଡେରି ହେଇଯିବ ଆଉ ଚାଲ ଯାହା ଯାହା ଖାଦ୍ୟ ତିଆରି ହେଇଥିବ ଖାଇ ଦେଇେଇକି ଯିବା ଆଉ ତାଙ୍କର ବି ଭଲ ଖାଦ୍ୟ କରିଥିଲେ କରିଥିଲେ ଭାତ ଡାଲି ଖଟା ପାସ୍ ଛତୁ ଆମେ କାଲି ରବିବାର ଥିଲା ତେଣୁ ଆମେ ସାଧା ଉପରେ ଖାଇଲୁ କାରଣ କାଲି ରବି ନା ରବି ସୂର୍ଯ୍ୟଙ୍କ ବାର ଥିଲା ଆଉ ସୂର୍ଯ୍ୟ ଆମେ ରବି ନାରାୟଣଙ୍କ ବ୍ରତ କରୁଛୁ ସେଥିପ ଆମେ ସାଧା ଉପରେ ଖାଇଲୁ ଖାଇକି ଉ ସେଟୁ
ସମସ୍ତେ ସାଧା ଉପରେ ଖାଇନାହାନ୍ତି ଯିଏ ଯିଏ ରବିବାର ପାଳନ କରୁଛି ସେ ସଧା ଉପରେ ଖାଇଲା ଯିଏ ଆମିଷ ଖାଇବା କଥା ଆ ତାଙ୍କର ଆମିଷ ଉପରେ ବି କରିଥିଲେ ବହୁତ ଚିଙ୍ଗୁଡି କରିଥିଲେ ମାଛ କରିଥିଲେ
ହଁ
ହ ଆଉ କୁକୁଡ଼ା କଷା କରିଥିଲେ ଆଉ ଛେଡି। ଖାସି ତର ଖାସି କାଟିକି ମାଂସ କରିଥିଲେ। ଏତି ବିଭିନ୍ନ ପ୍ରକାର କରିଥିଲେ ଖାଇ ପିଇକି। ଆମେ ଆସୁ ଆସୁ ଡେରି ହେଇଗଲା ଆଉ। ଆଉ ତମେ ଯୋଉଠିକି ଯାଇଥିଲ କଣ ଖାଇଲ।
ତାହଲେ ଆମର ବି ଆମେ ରବିବାର ଆମିଷ ଗ୍ରହଣ କରୁନୁ। ଆମେ ପ୍ରଥମେ ତାଙ୍କର। ଦେଇଥିଲେ ପ୍ରଥମ ଖାଦ୍ୟରେ ମକା। ମକା କୁ ସବୁ ଛାଣିକି ଟିକ ଟିକ କରିକି ଛାଣିକି। କି ସେ ଗୋଟେ ଭଲ ଥିଲା। ଆଉ ମିଠା ଦେଇଥିଲେ। ଆଉ ଦେଇଥିଲେ ପନିର ର। ମାନେ କାଠିରେ ଦେଇି ତାକୁ କୁହାଯାଏ ପନିର ଟ ସେଟା କୁହାଯାଏ ସେଟା ଦେଇଥିଲା। ଆଇସ୍କ୍ରିମ ଖାଇଥିଲୁ ଆଉ ଥଣ୍ଡା ବିଭିନ୍ନ ପ୍ରକାର। ଥଣ୍ଡା ଯଏ ଯାହା ଖାଇ ପାରିଲା ଯୋଉ ପ୍ରକାର। ତାକୁ ବି ଦେଇଥିଲା। ବହୁତ ପ୍ରକାର ଆଇଟମ ସବୁ ଅଛି ଆମେ। ତ ବେଶୀ ଖାଇପାରୁନ ଆଉ ଯାହା ଅ। ଖାଇ ଆଉ ତାପରେ। ଉ ରାତ୍ରି ର ଭୋଜନରେ ରୁଟି। ଆଉ ଛତୁ ତରକାରୀ। ଆଉ ଛଟୁର ପନିର ତରକାରୀ ଡାଲି ଖଟା। ଗୋଟେ ଭଲ କ୍ଷିରି କରିିବଥିଲେ। ଆଉ ଆଇସ୍କ୍ରିମ। ଗୁପ ଚୁପୁ। ଏମିତି ସବୁ ମିଶେଇ ମସେଇକି ଅଳ୍ପ ଅଳ୍ପ ଖାଇକି। ସେମାନଙ୍କ ସହିତ ସବୁ ବସିବୁ କଥାବାର୍ତ୍ତା ହେବୁ। ରାତିି ଦଶଟା ବେଳକୁ ଆମେ ସେଠୁ ଆସ। ଆସିକି ଘରେ ପହଞ୍ଚିକି ଶୋଇଲୁ ଆଉ। ଆଉ ସକାଳୁ ତ ଉଠିକି। ୟା ଟିକେନାଙ୍କୁ ଆଉ ଆଣିୁ କାଲି ଆମ। ଯାଇଥିଲ ଯାଇଛଆ। ଆମ ଭଉଣୀଟିଏ ଗୋଟିଏ ଭଲ କୂଆଁ ପିଠା ନେଇକି ଯାଇଥିଲା। ତ ମୁଁ ଆପି ଛଡି ତା। ଆଜି ଯାଇକ ବୋଲି ଆମେ ଖାଉଛୁ ବଢିଆ କରିଥିଲା। ଓଳିଆ ଆମ ଭଉଣୀ ମପିଠା କରନ୍ତି। ଆଉ ଭଲ ଭାବରେ କରିକି ନେଇଥିଲେ। ଆଜି କାଲି ରଖିଦେଲୁ ଟିକେ ଅଧା ସମୟରେ ଟିକେ ଆମ୍ବିଳା ହେଇଯାଇଛି। ନହେଲେ ପିଠାଟି ଭଲ ହେଇଛି କାଲି ଭଲ ହେ କାଲି ଖଣ୍ଡେ ଖାଇ। ବ ଭଲ ଲାଗେ।। ମେ କେମ ନିପେକ୍ଷା କରି। ର।
କଣ ହେଲା କଣ କହିଲ।
କହେ ସିଏ ଭଲ ନୂଆ ପିଠା କରିଥିଲା ତମେ କେମତି ନୂଆ ପିଠା କର ଟିକେ କହ।
ଆଉ ସମୟ ତ ହେଇଗଲାଣି।
ହଁ ହଁ ହଁ ହଉ ସମୟ ହେଇଗଲାଣି ଆଉ ଥରେ କଥାବାର୍ତ୍ତା ହବ ଆଉ।
ହଁ।
ହଁ।